ହାଲୋ।
ହଁ ଭାଇ ନମସ୍କାର ଭାଇ।
ଅଁ ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଛନ୍ତି?
ଏଇ ଶୋଇଛି ବନ୍ଧୁ। ଆପଣ କଣ କରୁଛନ୍ତି ଖାଇଥି ଖାଇଥିଲି ସକାଳୁ ବିସ୍କୁଟ ଖାଇଥିଲି।
ଆଜ୍ଞା।
ଆପଣ କଣ ଖାଇଥିଲେ ବନ୍ଧୁ?
ଆଜ୍ଞା ମୁଁ ସେଇ ବରା ଖାଇଥିଲି।
ଆ ବରା ଖାଇଲେ ତ ଦେହ ଖରାପ ହବ ବନ୍ଧୁ ସକାଳୁ ବରା ଖାଉଛ।
ଆଜ୍ଞା।
ଆଉ ଦେହ ପାହା ଭଲ ଅଛି ବନ୍ଧୁ?
ଆଜ୍ଞା।
ସକାଳୁ ଉଠିକି ପ୍ରଥମେ କଣ କଲେ ଆପଣ?
ଦାନ୍ତ ଘସିଲି। ତାପରେ ତାପରେ ଆଉ କୁକୁଡ଼ା ଦୁଇଟା ଖଣ୍ଡା ରଖିଥିଲୁ। ଯାଇ ଭାଡ଼ି ଦେଖିଲି ଅଣ୍ଡା ଦେଇଛିି ନାହିଁ?
ତାପରେ
ଦିଟା କୁକୁଡ଼ା କେଇଟା ଅଣ୍ଡା ଦେଲେ? ଚର୍ଟା। ତାପରେ ଉଠିକି ଆସିକି ମାନେ ଖାଇ ଖାଇବି।
ହୁଁ। ତାପରେ
ଖାଇକି ଏଇ ତ ଉମ୍ ମାନେ ଭାଇ କତିକି ଯାଇଥିଲି। ଭାଇକତିରୁ ଆଇଲି। ଆସିକି ଏଇ ତ ଆଉ ଏଇ ଆମର କଥା ହଉଥିଲୁ ସମ ସାମଜ ଭିତରେ ଆଉ।
ଆଚ୍ଛା। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା।
ଆପଣଙ୍କ ଘରେ ରେ କିଏ କିଏ ଅଛନ୍ତି?
ମୁଁ ମୋ ଜେଜ, ମୋ ବାପା, ମୋ ମାଆ, ମୋ ଦାଦା, ଖୁଡ଼ି। ଆଉ ହେଲା ଉମ୍ ଆ ଉମ୍ ବଡ ଜେଜ, ସାନ ଜେଜ। ଆଉ ମଝିଆ ଜେଜ। ଆଉ ମଝିଆ ମା, ମଝିଆ ସ ଖୁଡି ମଝିଆ ଦାଦା।
ଆଚ୍ଛା ଏତେ ଅଛନ୍ତି! ଏତେ ଲୋକ ଅଛନ୍ତି ଆପଣଙ୍କ ପରିବାରରେ?
ଆଜ୍ଞା।
ଆଚ୍ଛା। ଆଉ କଣ କୁହନ୍ତୁ ବନ୍ଧୁ?
ଆଜ୍ଞା ଆପଣ କଣଟେ ମୋତେ କହିଥାନ୍ତେ କି କୋଉ ବିଷୟରେ ଗୋଟେ କଉଥିଲେ ମୋର ଆଉ ମନେ ପଡ଼ୁନି।
ହଁ ବନ୍ଧୁଲ ମୁଁ ଗୋଟେ ଆପଣଙ୍କୁ ଗପ କହିବାକୁ ଚାହୁଁଛି। ଶୁଣିବେ ବନ୍ଧୁ?
ଆଜ୍ଞା।
ଗପଟିର ନାଁ ହେଉଛି ବୋକା କୁମ୍ଭୀର।
ଆଜ୍ଞା।
ଗୋଟେ ଗ୍ରାମରେ ଏକ ନଈ ଥିଲା।
ଆଜ୍ଞା ଆପଣ ଯଦି କିଛି। ଆଜ୍ଞା। ଆପଣ ଆ କିଛି ଯଦି ମାନେ ବହି ରିଡ଼ିଙ୍ଗ କରି ପଢ଼ିବେ ଯଦି ସେଇଟା ହେବନି ଆଜ୍ଞା।
ନାଇଁ ଆଜ୍ଞା ବହି ରିଡିଙ୍ଗ ନୁହେଁ।
ମନରୁ କହୁଛନ୍ତି ତ ଆଜ୍ଞା?
ମନରୁ କହୁଛି।
ଆଜ୍ଞା। କୁହନ୍ତୁ।
ଗୋଟେ ଗ୍ରାମରେ ଏକ ନଈଥିଲା। ସେ ନଈକୂଳରେ ଗୋଟେ ଜାମୁ କୋଳି ଗଛ ଥିଲା।
ଆଜ୍ଞା।
ସେ ଜାମୁକୋଳି ଗଛରେ ଗୋଟେ ମାଙ୍କଡ଼ଟିଏ ରହୁଥିଲା। ଏବଂ ସେଇ ଗଛରୁ ଜାମୁଖୋଳି ଖାଇ ନିଜ ଭରଣ ପୋଷଣ କରୁଥିଲା।
ଆଜ୍ଞା।
ହଠାତ୍ ଏମିତି କଣ ହେଲା ନା? ମାଙ୍କଡ ବସିକି ଭାବିଲା। ଯେ ମୋର କେହି ବନ୍ଧୁ ନାହାଁନ୍ତି।
ଆଜ୍ଞା।
ଦିନ ପରେ ଦିନ ବିତି ଚାଲିଲା। ମାଙ୍କଡଟି ନିଜକୁ ଏକୁଟିଆ ମନେ ଭାବିଲା। ଦିନେ କଣ ହେଲା ନା? ସେଇ ଗଛ ତଳକୁ ଏକ କୁମ୍ଭୀର ପହଁରି ପହଁରି ଆସୁଥିଲା।
ଆଜ୍ଞା।
ଯେତେବେଳେ କୁମ୍ଭୀରଟି ଜାମୁ କୋଳି ନିକଟକୁ ଆସିଛି। ମାଙ୍କଡକୁ କହିଚି ଯେ ମାଙ୍କଡ ଭାଇ ଜାମୁକୋଳି ଗୋଟେ ଦବ ମାଙ୍କଡ଼ଟି କଣ କଲା ନା ଜାମୁକୋଳି ଛଡେଇକି କୁମ୍ଭୀରକୁ ପକେଇଲା କୁମ୍ଭୀର ଖାଇଲା କୁମ୍ଭୀର ଖାଇକି ପୁଣି କହିଲା ମାଙ୍କଡ ଭାଇ ଆଉ ଗୋଟେ ଦିଅ ଭାରି ମିଠା ଲାଗୁଚି
ହାଲୋ ହାଲୋ ହାଲୋ ହାଲୋ ଭାଇ ଏ ବିଷୟରେ ଆଗରୁ ମାନେ ଆଲୋ ମାନେ ଗଳ୍ପ ଅଛି ଆ ଅଲଗା କିଛି ଅଳ୍ପ ଜାଣିଚନ୍ତି ଯଦି କୁହନ୍ତୁ ନହେଲେ ଆମକୁ ପ୍ରଫିଟ୍ କିଛି ମିଳିପାରିବନି।
ଆଚ୍ଛା ବନ୍ଧୁ।
ଆଜ୍ଞା ଆପଣ ଔଷଧ ବିଷୟରେ ବି କଥା ହେଇପାରନ୍ତି।
ଔଷଧ ବିଷୟରେ ନାଇଁ ବନ୍ଧୁ ତମେ କୁହ।
ଆଜ୍ଞା। ଆଜ୍ଞା ଆପଣ ଯେଉଁ ବାରିରେ ଘାସଗୁଡ଼ା ହେଇଚି- ହାଲୋ ଆଜ୍ଞା ସେ ସେ ଘାସକୁ ଆପଣ ଅଁ କାଟି ଦଉଚନ୍ତି ନା ଡାଇରେକ୍ଟ କିଛି ରାସାୟନିକ ସାର ଓ ମାନେ ଉତ୍ପାଦନ କରିକି ପକାଉଚନ୍ତି କେମିତି କଣ ମାନେ ମାରୁଚନ୍ତି।
ସେ ଘାସକୁ ଆମେ ବଢେଇକି ସେ ଘାସ ଗୁରା ବଡ ହେଇ ସାରିଲା ପରେ ଆମେ ତାକୁ ଉପାଡିକି ଆମ ଗାଈ ଗାଈ ଗୋରୁକୁ ଆମେ କାଟିକି ଧୋଉ। ଯା ଫଳରେ କି ଗାଈ ଗୋରୁ ଖାଇବା ଦ୍ଵାରା କ୍ଷୀର ଉତ୍ପାଦନ ହୁଏ ଯାହାଦ୍ୱାରା ଆମେ ତାକୁ ପିଇ ଆମ ଶରୀର ସୁସ୍ଥ ହେଇଥାଏ। ଆଉ ଆମେ ସୁସ୍ଥ ଓ ସବଳ ରହିଥାଉ।
ଆଜ୍ଞା ଆପଣ କେତେଟା ଗାଈ ରଖିଚନ୍ତି କିମ୍ବା ଛେଳି ଫେଳି କିଛି ଅଛି କି ଆଜ୍ଞା।
ବନ୍ଧୁ ଆମର ସାତଟା ଗାଈ ଅଛି ସାତଟା ଗାଈ ଏ ନେଇକି ଆମ ପରିବାର ଚଳୁଚି। ଯାହାକୁ ଆମ୍ ମନେ ଖାଦ୍ୟ ଖୋଇପେଇ ଗାଈରୁ କ୍ଷୀର ଉତ୍ପାଦନ କରୁଚୁ।
ଆଜ୍ଞା ଗାଈର କିଛି କାଲସିୟମ ମାନେ କିଛି ଔଷଧ ଦିଆ ହୁଏ ଯେମିତି ଜନ୍ମ ଗୋଟେ ବାଛୁରୀ ଜନ୍ମ କଲା ପରେ କାଲସିୟମ୍ ଇଞ୍ଜେକଶିନୀ କିଛି?
ଉଁ ବାଛୁରୀଟି ଜନ୍ମ ହେଲା ପରେ ବାଛୁରୀର ମାକୁ ମାନେ ଗାଈକୁ ଏକ କ୍ୟାଲସିୟମ୍ ଇଞେକ୍ସନ ଦେଇଚି ଯାହା ଦ୍ଵାରା କି ଗାଈ ର କିଛି ଅସୁବିଧା ହଉନଥାଏ ଥାଏ, ଗାଈର ସୁସ୍ଥ ସବଳ ରହିଥାଏ।
ଆଜ୍ଞା। ଆପଣ ଯୋଉ ଗାଈ କିି ଯୋଉ ଖାଇବା ଦିଅନ୍ତି କ ମାନେ ଚୋକଡ଼ ଯେମିତି ପା ତୋରାଣିରୁ ଯୋଉ ଗୋଳେଇକି ଦିଅନ୍ତି କ ତୋ ଚୋକଡ କିମ୍ବା ଆ ସେ ଯୋଉ ଆଉଚି ଏବେ ନୂଆ ମା ମାନେ ତମ ମାର୍କେଟକୁ କିମ୍ବା ତ ତମେ ଯୋଉ ଅଞ୍ଚଳରେ ବସବାସ କରୁଚନ୍ତି ଦୋକାନକୁ ଆସୁନି ଯୋଉ ଲମ୍ବା ଲମ୍ବା ତାକୁ କଣ କୁହନ୍ତି?
ଉଁ କପିଳ ଦାନା।
ହଁ କପିଳା ଦାନା ଆଜ୍ଞା ସେଗୁଡା ଖାଇଲେ କଣ କ୍ଷୀର କ୍ଷୀର ଅଧିକ ଦବ?
ସେଇଆ ବୋଲି ଭାବୁଚୁ ଗାଈ ମାନଙ୍କର ଖାଦ୍ୟ
ଆଜ୍ଞା।
ତ ସେପରି ଚୋକଡ, କପିଳା ଦାନା ଆଉ ହୁଁ ତୋରାଣି।
ହ
ଘାସ କୁଚଡ଼ା ଇତ୍ୟାଦି ଖାଲ ଖାଇବାକୁ ଦୋଉଚୁ।
ଆଜ୍ଞା।
ଆଚ୍ଛା କୁହନ୍ତୁ ବନ୍ଧୁ ଆଉ କଣ ଆପଣଙ୍କ ଘରେ କେଇଟା ଗାଈ ଅଛି?
ଆମ ଘରେ ଜମା ଗୋଟେ ଗାଈ ମ
ଅଧିକ ଅଧିକ କଣ ପାଇଁ ରଖୁନାହାନ୍ତି ଅସୁବିଧା କଣ? ଘାଇରୁ ତ ଭଲ ଲାଭ ଲାଭ ହୋଉଛି।
ଆଜ୍ଞା ଆଜ୍ଞା ଆମର ଯେ ଜା ଶହଟ ମାନେ ଯେଗା ନାହିଁ ଆମେ ମାନେ ବହୁ ବହୁତ ଗେଞ୍ଜରେ ବାସ କରୁଛୁ। ଯାହା ଫଳରେ ଆମେ ଗାଈ କିମ୍ବା କିଛି ପଶୁ ରଖୁନାହିଁ। ଆମେ ତ ହଇରାଣ ହୋଉଛୁ। ସିଏ ରଖିଲେ ସିଏ ବି ହଇରାଣ ହେବେ। ବୁଝିପାରୁଛନ୍ତି ତ ଆଜ୍ଞା ମୋ କଥା।
ଆଚ୍ଛା ବନ୍ଧୁ ଆପଣଙ୍କ ଚିନ୍ତାଧାରା ବହୁତ ଭଲ।
ଆଜ୍ଞା। ଆଉ ଆପଣ କିଛି ବିଷୟରେ ଜାଣିଛନ୍ତି କି ଯେମତି ବିରି କୋଳଥ ଚାଷ ବିଷୟରେ?
ହୁଁ ଧାନ ଚାଷ ବିଷୟରେ ଜାଣିଛି।
ଆଜ୍ଞା ବିରିିକି ଚାଷ ଭିତରେ କିଛି ଜାଣିନାହାନ୍ତି?
ହୁଁ ଅଳ୍ପ ବହୁତ ଜାଣିଛି।
ଆଜ୍ଞା କୁହନ୍ତୁ ଯଦି ଜାଣିଚ୍
ତ ଆମର ଧାନ କଟା ସଇଲା ପରେ ଧାନ ଚାଷ ଛୁଆ ହେଲା ସମୟରେ ଉ କଣ ହୁଏ ନା ଉ ଧାନ ଗଛ କର କର ଯୋଉ ହୁରା ଉପରେ ବିରି ବୁଣା ହୋଇଯାଏ ଠିକ ଧାନ କଟ ଟା ହବା ସମୟରେ ବା ପାଚିବା ଧାନ ପାଚି ସାରିଲା କଟା ହେବା ସମୟରେ
ଆଜ୍ଞ।
ବିରିକି ଉପଡାଯାଏ ଉପଡା ଯାଇକି ତାକୁ ଶୁଖାଯାଏ। ଶୁଖା ସରିଲା ପରେ ତାକୁ ଗୋଟେ ବାଡି ସାହାଯ୍ୟରେ ତାକୁ ବାଢେଇ ଆମେ ବିରି ଉତ୍ପାଦନ କରିଥାଉ। ଯାହା ଦ୍ଵାରା କି ବିରି ଆମେ ଘର ପରିବାର ଖାଇଥାନ୍ତେ ଏବଂ ସେଇ ବିରିକି ବିକ୍ରୟ କରି ଆମେ ଅର୍ଥ ସଞ୍ଚୟ କରିଥାଉ।
ଆଜ୍ଞା। ଆପଣ ଯୋଉ ବିରି ପକାନ୍ତି ହିରୋଉରେ ଆପଣ ହିରୋ ହାଣିକି ତ ମାନେ ଦିଆହୁଏ ଉପରେ ଯେମିତି ନିପିଲା ଟାଇପ୍ର ଯେମିତି ନିପାହୁୁଏ ଯେମିତି ଜଳ ଘର ସେଇଭଳିଆ ଟାଇପ ରେ ତ କହୁଛନ୍ତି ଆଜ୍ଞା ଓହୋ ଆପଣ କେ ରେଶମ କୀଟ ଜାଣିଛନ୍ତି?
ହଁ ତୁଳା।
ଆଜ୍ଞା ରେଶମ କୀଟ ଯୋଉଟା ମାନେ ତାକୁ ରଖାହବ ବିଭିନ୍ନ ଖାଇ ପତ୍ର ଦିଆହେବ ଯେମିତି ସେ ଖାଇକି ତା ଦେହରେ ଅଣ୍ଡା। ଦବ ସେ ଅଣ୍ଡା ମାନେ ଅଣ୍ଡାକୁ ପିପା କୁହାଯାଏ ତା ଦେହରେ ଆମେ ଯୋଉ ଶାଢୀ କିମ୍ବା ଗାମୁଛା କି ଜାମାପଟା ଆମେ ଯେଉଁ ପିନ୍ଧୁଛୁ ସେଇଟା ତା ଦ୍ୱାରା ହୋଇଥାଏ। ତାଦିହରୁ ଉତ୍ପାଦନ ତାର ଯୋଉ ଅଣ୍ଡା ଦ୍ୱାରା ଉତ୍ପାଦନ ହେଇଥାଏ। ଆଜ୍ଞା ସେଇଟାକୁ ଆମେ ବେ ବ୍ୟବହାର କରିକି ଆମ ପୋଷାକ ମାନେ ଏବେ ମାନେ ଯେମିତି ପିନ୍ଧୁଛନ୍ତି ବି ହୁଁ ଏବେ ଯୋଉ କହୁନାହାନ୍ତି ସାର୍ଟ ପ୍ୟାଣ୍ଟ ସେଗୁାରା ସେଇଥିରେ ଉତ୍ପାଦନ ହୁଏ। ଆପଣ କିଛି ଜାଣିଛନ୍ତି କି?
ହଁ ସେମିତି କିଛି ଅଳ୍ପ ବହୁତ୍ ଜାଣିଛି ତ ଆପଣ କିଛି ଆପଣ ଯେମତି ଯେମିତି କହିଲେ ସେଇ ସେଇ ଭଳିଆ ମୁଁ କିଛି ଜାଣିଛି।
ଆଜ୍ଞା ହଉ ହଉ। ଆଜ୍ଞା ଆପଣ ମାନେ ହାଲୋ।
କୁହନ୍ତୁ।
ଆପଣ ମାନେ ଗାଁରେ କେହି ଛେଳି ରଖିନାନ୍ତି କି?
ହଁ ଛେଳି ତ ଆମ ଗ୍ରାମରେ ପ୍ରଚୁର ପରିମାଣରେ ଅଛି।
ଆଉ ବୋ ହଂସ ମୁଁ କୁଆଡେ ଦେଖିବାକୁ ପାଇଥିଲି ଶୁଣିବାକୁ ପାଇଥିଲି।
ହଁ ହଂସ ଆମ ଘର ପାଖରେ ଉଁ ରଖିଛନ୍ତି।
ଆଜ୍ଞା। ହାଲୋ।
ଆଚ୍ଛା କୁହନ୍ତୁ।
ଆଜ୍ଞା ମୁଁ ରହୁଚି ଆମ ଘରେ ଡାକୁଚନ୍ତି ଆଜ୍ଞା।
ଆଜ୍ଞା ରହିଲି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।